ହ୍ୟାଲୋ।
ହୁଁ ହ୍ୟାଲୋ
ଜୟ ଜଗନ୍ନାଥ।
ଜୟ ଜନା ସୁଭ ସନ୍ଧ୍ୟା। କଣ କରୁଛନ୍ତି?
ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଜଷ୍ଟ ଆସିଲି ଦିଦି ଙ୍କି ଛାଡ଼ିବା ପାଇଁ ଘରକୁ ଛାଡିକି ତ ଦିଦି ଘରେ ଅଛି ଆଉ ଶଶୁ ଘରେ ଆଉ।
ଆଛା।
ଆପଣ?
ବସିଛି ଆଉ।
ଆଚ୍ଛା ଆଚ୍ଛା ଆଉ ଖାଇବା ପିଇବା କଣ ହେଇଛି ଆପଣଙ୍କର ଆଜି?
ଆଜି ଆ ସନ୍ଧ୍ୟାବେଳେ ମକା ସିଝା ଖାଇଥିଲି ଆଉ ଏବେ ରାତିରେ ରୁଟି କୁ ଭଜା ହେଇଚି ଆଉ।
ଆଚ୍ଛା ଆଚ୍ଛା ବହୁତ ଭଲ ଆଉ। ଆଉ ଖରାବେଳେ କଣ ଖାଇଥିଲେ?
ଖରା ବେଳେ ଭାତ ଡାଲି। ଚିକେନ ଆଉ ଆଳୁ ଭର୍ତା ହେଇଥିଲା।
ଭଲ ରେ ସାଲଟ କରିଦେଲୁନି।
ହଲ।
ହାଲୋ।
କରାହେଇନଥିଲା ଆଉ।
ସାଲାଟ ଖାଲି ବାକି ରହିଗଲା। ବୁଝିପାଇଲେକି?
ଆଜ୍ଞା।
ହାଲୋ ଖାଲି ସାଲଟ ଟା ଗୋଟେ ଖାଲି ଅଫସୋସ ହୋଇଗଲା। ସେଏ ବହୁତ ମନଦୁଃଖ କରିଥିବ ସାଲଟ ଟା।
ଆଉ ଯେତେବେଳେ କଲା ବେଳେ କରିକି ଖାଇଦେବି ଆଉ।
ନିଶ୍ଚୟ ନିଶ୍ଚୟ କରି କି ଖାଇଦେବେ ମନେ ପକେଇକିରି ଆଉ।
ଆଜ୍ଞା।
ମନେ ପଡିଲା? ହାଲୋ।
ହାଲୋ।
ମନେ ପଡ଼ିଯିବ ନା?
ଆଜ୍ଞା ଆ
ନିଶ୍ଚିନ୍ତ ଭାବେ ଆଉ ଏବେ ପଠ଼ାପଢି କଣ କରୁଚନ୍ତି?
ମୋର ଏବେ ଗ୍ରାଜୁଏସନ ସରିଲା ଆଉ ବି ଇ ଡି ଏଣ୍ଟ୍ରାନ୍ସ ଦେଇଚି ପଢ଼ୁଚି କମ୍ପିଟେଟିଭ୍ ଏକ୍ଜାମ ମାନ ପାଇଁ ଆଉ।
ବହୁତ ଭଲ ବହୁତ ଭଲ। ଆଗେ ପାଠ ତାପରେ ଯୋଉ କଥା।
ଆଜ୍ଞା।
ଆଉ ଆଉ କଣ କୁହନ୍ତୁ। ଆପଣଙ୍କର ଆଜି ବର୍ଷା କେମିତି ପ୍ରଭାବ?
ଆ ଆମର ତ ଆଜି ସକାଳୁ ବର୍ଷା ହଉଚି। ଆଉ ଦିହି ପରେ ଟିକେ ଏଗାରଟା ବାରଟା ବେଳକୁ ଟିକେ ଖରାପ ପାଗ ହେଇଥିଲା। ଯେ ପୁଣି ତିନିଟା ଚାରିଟା ବେଳକୁ ବର୍ଷା ହଉଚି ଏବେ ପର୍ଯ୍ୟନ୍ତ ବି ହଉଚି।
ଏବେ ପର୍ଯ୍ୟନ୍ତ ଛାଡ଼ିନି ନା?
ଆଜ୍ଞା।
ଭଲ ଭଲ ବହୁତ। ବର୍ଷା ହେଲେ ଆପଣଙ୍କ ଭଲ ନା ଖରାପ?
ଆଁ ଭଲ। ବର୍ଷା ହେଲେ ଯେହେତୁ ଆମେ ଚାଷୀ ଘର ପିଲା। ତ ଆମର ବର୍ଷା ହେଲେ ମଧ୍ଯ ଆମର ସବୁ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ ହବ। ଯଦି ବର୍ଷା କମ ହବ ତାହେଲେ ଫସଲ ବି ଭଲ ହବନି ନା ତ ଅସୁବିଧା ହେଇଯିବ।
ଆଚ୍ଛା ଆଚ୍ଛା ନିହାତି ନିହାତି ବହୁତ ଭଲ। ଆପଣଙ୍କୁ ଚାଷବାସ ଆ ଆପଣଙ୍କ ଘରେ କରନ୍ତି ନା ଆପଣଙ୍କ ବିଲବାଡ଼ି ଅଛି ଭାଗ ଦେଇଦିଅନ୍ତି।
ଉଁ ଉଁ। ଆମର ଘରେ ବି କରନ୍ତି। କିଛି କିଛି ଜମି ଭାଗଵି ଭାଗକୁ ବି ଦିଆଯାଇଛି।
ଆଚ୍ଛା ଆଚ୍ଛା। ତାଙ୍କ କାହିଁ ଦେଉଛନ୍ତି ନିଜେ କରୁନାହାନ୍ତି।
ଆ ଆଗରୁ ସମସ୍ତେ କରୁଥିଲେ। ଏବେ ଉ ଦାଦା ଫାଦା ବାହାରେ ଗୁରେ ର ରହିଲେଣି ଯାଇକି। ତ ଅ। ବାପା ହେଗା ଯେତିକି ପାରୁଛନ୍ତି କରୁଛନ୍ତି। ଆଉ ବଳକା ଜମି ଭାଗକୁ ଦେଇ ଦେଇେଛନ୍ତି ଆଉ।
ନାଇଁ ନାଇଁ ନିଶ୍ଚିନ୍ତ ଆପଣ ଏଇଟା ଭୁଲ ଜିନିଷଟା ଆପଣ। ତାକୁ କରିବା ପାଇଁ ପଡ଼ିବ ଆପଣଙ୍କ ନହେଲେ ହେବନି।
ଆଜ୍ଞା ଯେତିକି କରିପାରିବେ ସେତିକି କରିବେ ନା ଅଧିକ କଲେ ସେଠୁ। ତାକୁ ସମ୍ଭାଳି ପାରୁ ନଥିବେ କରିପାରୁ ନଥିବେ। ସେ ଅଯଥା ନଷ୍ଟ ହେଇଯିବ।
ସେଇଟା ନିଶ୍ଚିନ୍ତ ଭାବରେ ଠିକ କଥା। ଆପଣ କୋଉ ଚାଷ ଭଲ ଲାଗେ।
ହୁଁ। ସେମିତି ଧାନ ଚାଷ ଭଲ ଧାନ ଚାଷ ଭଲ ଆମର ହୁଏ ମକା ଚାଷ
ଆଚ୍ଛା ଆଚ୍ଛା। ଧାନ ମକା ଏସବୁ ସେପଟ ହୁଏ ଠିକ୍ ଅଛି। ଆଉ ବା ବା ମାମୁଁ ବାଇଗାନ ପୋଟଳ।
ଆଉ ସବୁ ଅନ୍ୟ ପନିପରିବା ଚାଷ ହୁଏ ବାଦାମ ହୁଏନି ଏକ କରେ।
ନଦୀ କୂଳିନ କି ଆପଣଙ୍କର।
ଅ ହଁ।
ଆପଣଙ୍କ ଘର ନଦୀ କୂଳରେ ତ।
ଆଜ୍ଞା।
ନଦୀ କୁ ଳ ରେ ତ ବାଦାମ ଚାଷହ ବାକ ଥା।
ନା ନା ଏକରେ ବାଦନାାମ ଚାଷ ହଉନି।
ଆଛା ଆ ଛା। ଆ । ହ୍ୟାଲୋ
ଆଜ୍ଞା।
ଆଉ ଆପଙ୍କର ପଢ଼ା ପଢ଼ି ଆଉ କେତେବେଳେ ପଢ଼ିବେ ପୁଣି ସନ୍ଧ୍ୟାବେଳେ।
ମୁଁ ସନ୍ଧ୍ୟାରେ ପଢ଼ୁନି ମୁଁ ଦିନ ଯାକ ପଢୁଛି ଆଉ ସନ୍ଧ୍ୟା ଟାଇମ ଟା ଫ୍ରି ଅଛି ଆଉ।
ଆଚ୍ଛା ଆଚ୍ଛା ପଢ଼ୁଛନ୍ତି କିନ୍ତୁ ମନ ତ ବି ପ଼ନ୍ତନ୍ତି ଆପଣଙ୍କର ଜୀବନର ଲକ୍ଷ କଣ ରଖିଛନ୍ତି ଆପଣ। ହ୍ୟାଲୋ। କଟି ଗଲା କି ଆପଣଙ୍କ ଜୀବନରେ କଣ ଲକ୍ଷ୍ୟ ରଖିଛନ୍ତି।
ଅ ମୋ ଜୀବନର ଲକ୍ଷ୍ୟ ମୁଁ କିଛି ଗୋଟେ ଚାକିରୀ କରିବି। ନିଜେ ଇଣ୍ଡିପେଣ୍ଡେଣ୍ଟ ହେବି ଆଉ?
ସେଇଟା ନିଶ୍ଚନ୍ତ ନିଜେ ଇଦିପେଦେତ ପରିବାର ପାଇଁ ଆପଣଙ୍କର କଣ ଦାୟିତଵ ରହିବ। ଯେହେତୁ ବାପା ମା ଆପଣଙ୍କୁ ସୁଖର ସ୍ୱପ୍ନ ଦେଖେଇଛନ୍ତି ସେଇ? ସେ ସ୍ୱପ୍ନ ସତା ପରେ ତାଙ୍କ ପାଇଁ ଆପଣଙ୍କର କଣ ରହିବ ଦାୟିତ ଯେହେତୁ ସେ ସ୍ୱପ୍ନର ବା ଏବଂ ଆପଣଙ୍କ ବାଟ ଯେଉଁଟା
ଆଜ୍ଞା ଯେହେତୁ ମୁଁ ବାପା ମା ମୋତେ ପଢ଼ାଉଛନ୍ତି ପୁରା ସପୋର୍ଟ କରୁଛନ୍ତି। ପାଠ ପଢେଇବା ହଉ କି ଯେ କୌଣସି ଜିନିଷରେ ହଉ। ତ ମୁଁ ହଉଛି ଆମ ଘରର ବଡ ଝିଅ ଯେହେତୁ
ଆଜ୍ଞା ଆଜ୍ଞା ଆପଣଙ୍କର ବଡ ମାନେ ଯେହେତୁ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ ଆପଣଙ୍କ ଉପରେ ସବୁ ନିହାତି ନିର୍ଭର କରିବ କିଏ ଅଛି ତାର।
ଆଜ୍ଞା।
ଏ ସବୁବେଳେ ମନ ମନେ ରଖିବେ। ପରିବାର ତ ଆପଣଙ୍କୁ ବହୁତ କିଛି ବାଟ ଦେଖେଇଛି ସ୍ୱପ୍ନ ବି ଦେଖେଇବାର ମାନେ ଚେଷ୍ଟା କରିଛି ଆପଣ ପରିବାରକୁ ସବୁବେଳେ ସମର୍ଥନ କରିବେ ସବୁ କ୍ଷେତ୍ରରେ। ସବୁ ସମୟରେ।
ଆଜ୍ଞା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।